ହ୍ୟାଲୋ ହୁଁ ଆଉ । ଆପଣଙ୍କ ଘରେ ସବୁ ବାପା ମା ଭଲ ଅଛନ୍ତି ନା ।
ହଁ ସମସ୍ତେ ଭଲ ଅଛନ୍ତି।
ହଁ ଆମ ସବୁ ଭ
ହୁଁ ।
ଜଲଦି ଟିକେ ଭଲ ଜାଗାରେ ଜବ ହେଇଯାଉ ଆପଣଙ୍କର ।
ହଁ ଖୋଜିଚି ଯୋଉ ଦେଖିବା କୋଉଠି ହଉଛି ।
ସେଇଆ ନା ସବୁ ଝିଅ ଆଜିକା ଡେଟ୍ ରେ ଇଣ୍ଡିପେଣ୍ଡଣ୍ଟ ହେଇକି ରହିବାଟା ଠିକ ସବ ମାନେ ସମସ୍ତଙ୍କ ଲାଇଫରେ ଏମିତି କିଛି ନ ହଉ ଯୋଉଥିପାଇଁ ମାନେ କିଛି ଭାବିବା ବି ପଡିବ କି ମୁଁ ଏଇଟା କାହିଁ କରିପାରିଲିନି ହେଇପାରିଲିନି।
ହଁ ସେଇଟା ତ ସତ କଥା ସମେସ୍ତେଙ୍କୁ ନିଜସ୍ୱ କିଛି କାମ ରଖିବା ନିହାତି ଆବଷ୍ୟକ।
ହଁ କେହି ମାନେ କହିପାରିବେନି କି ତୁ ମାନେ କଣ କାହା ପାଇଁ ବୋଝ ହେଇକି ରହିବା ନା ।
ହଁ । ଏବେ ତ ଆଉ ବେଶୀ ବି ଝିଅ ମାନେ ବି ଆଉ ଘରେ ବସୁ ନାହାନ୍ତି ସମେସ୍ତଙ୍କର ଏବେ ଅସୁବିଧା ହେଲା ଠୁ
କିଛି ନା କିଛି ଗୋଟେ ଯୋଗାଡ଼ କରୁଚନ୍ତି।
ହଁ । ତାପରେ ସମସ୍ତେ ଯଦି ଟିୟୁଉସନ କରିବେ ଛୁଆ ଆସିବେ କୋଉଠୁ ।
ହଁ ।
ଆଉ ସେଥିଲାଗି ବାହାରକୁ ସବୁ ଏବେ ସବୁ ଝିଅମାନେ ବାହାରକୁ ଯିବାକୁ ଷ୍ଟାର୍ଟ କଲେଣି।
ଟାଲିଅନ ସମସ୍ତଙ୍କର କଣ ଛାଡିବେ ବାହାରକୁ ।
ଆମ ଘରେ ତ ଛାଡୁନାହାନ୍ତି ମୁଁ ସେଥିଲାଗି ଦେଖୁଛି ଘରେ ରହିକି କିଛି ବି ଗୋଟେ କାମ ହଉ କରିବି ନିଜ ଖର୍ଚ୍ଚ ଟା ନିଜେ କେମତି ଉଠ ଉଠେଇବି ସେ ଚିନ୍ତା ରେ ଆଉ । ହୁଁ ।
ମୁଇ ଟ୍ୟଉସନ କଲି ବୋଲି ତିନି ଚା ଚାରି ବର୍ଷ ହେଲାଣି ମାନେ ମୁଁ ଆ ନିଜ ଖର୍ଚ ନିଜେ ଏଇ କେତେ ମାନେ ମ୍ୟାନେଜ କରି ହଉଛି କାହାଠାରୁ କାହାକୁ ମାଗି ବି ପାରିବୁନି ଆମର ବି ସେମତି ବଡ ଫାମିଲି ତାରେ ଆମ ବାପାଙ୍କ ଡେଥ ପରେ ଆହୁରି ବେଶୀ ପ୍ରେସର ସମସ୍ତଙ୍କ କା କହିବୁ କିଏ କୁଆଡେ ହା ଇଏ କର ସେ କରୁନା-
ବାପା ଙ୍କ ଡେଥ ହେଇଯାଇଛି।
ହଁ ହେଇଗଲଣି ଦଶ ବର୍ଷ ହେଲାଣି ମୁଁ ଷଷ୍ଟରେ ପଡୁଥିଲି।
ଉଁ ହୁଁ ।
ଆଉ ମତେ ବି ନିଜେ ସବୁ କିଛି କରିବା ପାଇଁ ପଡିବ। ସବୁ ମ୍ୟାନେଜ କରିବାକୁ ପଡିବ ସବୁ କିଛି ହଁ ମୋ ଭାଇ ବଡ ଭାଇ ଅଛି ସିଏ ଏବେ ଜବ୍ ସବ ହେଇନି ଖୋଜୁଛି ବିଜନେସ ବି ସେ କରୁଛି । ବହୁତ ଦୁଃଖ କଷ୍ ଷ୍ଟ ରେ ମାନେ ଆରମ୍ଭ ହେଇଥିଲା ଦିନ ସବୁବେଳେ ଦୁଃଖ ଟା ନଥିବ କି ସବୁବେଳେ ମାନେ ଅସୁବିଧା ଟା ନଥିବ । ସବୁ ଧୀରେ ଧୀରେ ଧୀରେ ଧୀରେ ଧର୍ଯ୍ୟ ହଁ ଧୈର୍ଯ୍ୟ ରଖିଲେ ସବୁ ଠିକ ହେଇଯିବ ବହୁତ ପରିସ୍ଥିତି ଦେଇ ଗତି କରି ନା ଏବେ ମାନେ ଯେତେ ପରିସ୍ଥିତି ଏବେ ଆଇଲେ ବି କିଛି ଲାଗୁନି ହଁ ଚାଲିଛି ଚାଲୁ ଯେତେ କଷ୍ଟ ଆସିବାର ଅଛି ଆସୁ ତାକୁ ସବୁ ସାମ୍ନା କରିବକୁ ଅଛି ।
ହଁ । ପ୍ରୋବ୍ଲେମ୍ ସବୁଆଡେ ହେଲେ ନା-ଆ-ଆ କଷ୍ଟ ଟା ମିଳି ଲେ ତାପରେ ଆଉ କୌଣସି ଅ କୋଉଥିରେ ବି ମନ ଲାଗିବନି।
ୟା ତାପରେ ମୋ ମୁଁ ବି ମୋ ମୋ ଏକ୍ସପିରିଏନ୍ସ ରୁ କହୁଛି ମୁଁ ଲାଇଫ୍ ରେ ବହୁତ ଷ୍ଟ୍ରଗଲ କରିଛି।ଏ ଛୁଆବେଳୁ ଉ ବାପା ଗଲା ପରଠାରୁ ବହୁତ ଷ୍ଟ୍ରଗଲ କରିୁଛି ଆଜି ପର୍ଯ୍ୟନ୍ତ ହେଇ ଚାଲିଛି। ଅ ଧୈର୍ଯ୍ୟ ରଖୁଛି ଯ ସବୁ କିଛି ଠିକ ହେଇ ଚାଲିବ । କଣ କରିବା ସବୁ ସମୟ ଏଇଆ ସବୁ ଖରାପ ପଡିଲା ଆଉ କଣ କରିବା। ନିଜକୁ ହି ଧର୍ଯ୍ୟ ରଖିବାକୁ ପଡିବ ସମୟ ଅନୁସାରେ ତାଳ ଦେଇକି ଚାଲିବାକୁ ପଡିବ ।
ହଁ ଦେଖ କିଛି ବି ତମେ ତ ପାଠ ବି ପଢୁଥି କୁହ ଏବେ
ହଁ
ପଢୁଛ ତ, ଟିଉସନ ବି କରୁଛ, ପାଠ ପଢା କମ୍ପ୍ଲିଟ କରିକି କୋଉଠି ନା କୋଉଠି ଦେଖ କିଛି-ଇ-ଇ କାମ କରିବାକୁ ଓ
ଏଇତ ଚାଲିଛୁ।ନିଜ ଉପରେ ଭରସା ରଖୁଛୁ ସବୁ କିଛି ଠିକ ହେଇଯିବ। ନିଜ ଉପରେ ସେତିକି ତ ଇଏ ପରିବାର ଅଛି କିନ୍ତୁ ଏମିତି ମାନେ ଅ-ଅ ସକ୍ସେସ୍ ହେଇପାରିବି ଲାଇଫ୍
ହୁଁ। ମୋର ବି ସେମ୍ ମୋ ବଡ ମାମୁ ମୋର ଦିଇଟା, ଗୋଟେ ଝିଅ ଗୋଟେ ପୁଅ।ଭାଇ ହଉଛି ମୋ ସାଙ୍ଗର ପନ୍ଦର ଦିନ ମୋ ଠାରୁ ବଡ। ଆଉ ମୁଁ ଦେଇଛି ସିଏ ବାହା ହେଇ ସାରିଲାଣି।ବାପା ମା ରହିଲେନି ତ କଣ କଲା ନା ସେ ପଳେଇଲା ଗୋଟେ ପିଲାଟା ସହିତ। ଏବେ ଆସିଛି ଏବେ ଅଛି ବି ତାଙ୍କ ଘରେ ଅଛି। ତାର ବେବି ହବାର ଅଛି ଏବେ। ହେଇଗଲାଣି ବର୍ଷେ ହେଇଗଲାଣି। ତା ବାହାଘର କୁ ମେ କୁ ବର୍ଷେ। ହେଇଗଲେ ଆରାମ ସେ ସେ ଖୁସିରେ ଅଛି କିଛି ନାହିଁ। ଏ ସମସ୍ତେ ବହୁତ ଆଜି ପର୍ଯ୍ୟନ୍ତ ବି ତାକୁ ବହୁତ କଥା କହୁଛନ୍ତି। କିନ୍ତୁ ସେଇ ଯୋଉ ଲୋକ ଆଜି ପର୍ଯ୍ୟନ୍ତ କହୁଛନ୍ତି ତା ବାପା ଗଲା ପରଠୁ ତାକୁ-ଉ-ଉ ଅନେଇଲେନି ଲାଷ୍ଟ୍ କୁ ତା ବାପା ଯୋଉ ଦୋକାନ ଟା ମ ଘରେ ଦୋକାନଟା ସେଇଟା ମୋ ବଡ ମାଇ ନିଜେ ଚଲଉଛନ୍ତି।ଚଲେଇକି ଚ ସେଇଥରେ ବି ଲୋନ ଫୋନ କରିକି ଭାଇ ଏରିଆ କ ଭାଇକୁ ଦେଇକୁ ପାଠ ପଢେଇଲେ। ଦେଇ କୁ ପ୍ଲସ ଟୁ ପର୍ଯ୍ୟନ୍ତ ପଢେଇଲେ। ତାର ଇଚ୍ଛା ଥିଲା ପାଠ ପଢିବାକୁ କିନ୍ତୁ ତାକୁ ଆଉ ପଢେ
ସେମିତି ବି ନୁହଁ।ବହୁତ ଜଣ ଆଉ
ଗୋଟେ ସ୍ତ୍ରୀଲୋକ ତାପରେ କେତେ ବି କରିବ। ତାପରେ ପୁଅ ଟାକୁ ଦେଖିବ ନା କାରଣ ପୁଅ ଟା କିଛି ଗୋଟେ ନ କଲେ ସେ ପୁଣି ଆଗକୁ ତା ଭବିଷ୍ୟତ ଝିଅ ତ ସେ ବାହା ହେଇକି ହଁ ପଳେଇବ ସେ ବାହା ହେଲା ପରେ ବି ସେ ପଠେ ଯଦି ତାର ଇଚ୍ଛା ଥିବ ସେ ପା ପାଠ ପଢିପାରିବ ତା ସ୍ୱାମୀ ଆଗେ ପଢିବ କିନ୍ତୁ ପୁଅଟାକୁ ପଢେଇବ କିଏ? ତା ବାପା ମାଆଙ୍କ ଛଡା ଆଉ କେହି ପଢେଇବେନି।
ହଁ।
ହଁ ଭାଇ ବି ନିଜେ କାମ କରୁଚି ଏବେ। କାମ କରିକି ସେତିକ ବେଳେ ଯେତେ ସିଏ ବି ସେ ଚତୁର୍ଥ ନା ପଞ୍ଚମରେ ପଢୁଥିଲା। ମାମୁଁ ଗୋଡେଇ ଥଇଗଲେ। ବହୁତ କଷ୍ଟରେ ସେ ଆଜି ପର୍ଯ୍ୟନ୍ତ କାନ୍ଦି କାନ୍ଦିକି, କାମ ବି କରୁଚି ତା ସହିତ ପାଠ ବି ପଢୁଚି।
କଣ କରିବା ସମୟ ଖରାପ ପଡିଲା କଣ ସେଟାକୁ ଜନ୍ମ ମୃତ୍ୟୁଟାକୁ କିଛି ଆମେ ଅଟକି ପାରିବେନି କି ଯେଟା ଯାହା ହବ ହଠାଦସ୍ତ ହିଁ ହବ।
ସେ ମାମୁଙ୍କର କିଛି ପ୍ରୋବ୍ଲେମ୍। ଥିଲା ମାନେ ସେ ଘରେ ପ୍ରୋବ୍ଲେମ୍ ଥିଲା। ମୋର ଦିଇଟା ମାମୁଁ ଅଲରେଡ଼ି ଡେଥ୍ କରିଗଲେଣି। ହଉ ତାପରେ ଆଇମା ବି କହୁ ଥିଲା କି ଛୁଆ ବେଳୁ ବି ହଉଚି ନିଡି ଦ ଜଣ ତାର ଦିଟା ପୁଅ ମାନେ ଥିଲେ, ସେମାନେ କେହି ମୋ ମା ହେଲା ଯାଏଁ କେହି ହେଇନଥିଲେ। ସେ ଦି ଜଣ କେତେ ଚାରି ପାଞ୍ଚ ବର୍ଷରେ ହେଇଥିଲେ, ସେମାନେ ଡେଥ କରିଗଲେ। ଝିଅ ବି ଗୋଟେ ନା ଦିଟା ଡେଥ କରି ଯାଇଚନ୍ତି। ତାପରେ ଏଇ ଦି ମାମୁ ଡେଥ କରିଗଲେ।
ଅହ। କରିସ
ଜଣେ ମାମୁ ବଡ ମାମୁ ଯିଏ ସେ ମ୍ୟାରେଜ କରିଥିଲେ। ଆଉ ସାନ ମାମଁ ଯିଏ ତାଙ୍କୁ ମ୍ୟାରେଜ କରଲେନି, ଜାଣି ଶୁଣିକି କାହିଁକିନା ତାଙ୍କ ହାଲତ ଦିନକୁ ଦିନ ପୁରା ଖରାପ ହେଇଚଲିଲା। ସେଥିଲାଗି ତାଙ୍କ ହରିଣୀ କହଲେ। ଆକୁ ବାହାଘର କରେଇକି ଆମେ କଣ କରିବି? ସେ ମାମା ଆଉ ଚାଲି ବୁଲି ପାରିଲିନି। ଦି ମାମା ବହୁତ ଭଲ ଥିଲା।
ଭଲ ଭଲ ଲୋକଙ୍କୁ ବାହା ଜଲଦି ମାନେ ଯିବାକୁ ହଏ ଏ ଦୁନିଆରୁ ନାଇଁ।
ହଁ ବଡ ମାମୁଙ୍କ ଠାରୁ ବି ସାନ ମାମୁଁ ଯିଏ ଥିଲେ ସେ ବହୁତ ଭଲ। ଆମେ ତାଙ୍କ ନାଁ ଧରିକି ତାଙ୍କୁ ଚିଡେଇବୁ। ମଜା ମସ୍ତି ବହୁତ। କରିବ।
ଓହୋ।
ଆଉ ତମ ଘରେ ତମ ଜେଜେମା ହରିକା ଅଛନ୍ତି ନା?
ଜେଜେ ମାଙ୍କୁ ମୁଁ ଦେଖିନି। ମଝିଆ ଜେଜେମା ଅଛନ୍ତି। ସାନ ଜେଜେମା ଅଛନ୍ତି। ଆଉ ମୋ ଜେଜେମା ଯିଏ ମୁଁ ତାଙ୍କୁ ଦେଖି ଖିନି ଜେଜେ କିନ୍ତୁ ଅଛନ୍ତି। ଆଉ ମୋ ଠାକୁ ଜେଜେମା ଅଛି।ମାନେ ମୋ ଜେଜେଙ୍କ ତାଙ୍କ ମା ଅଛି। ଆଉ ତାଙ୍କ ବାପା ବି ଥିଲେ। ତାଙ୍କ ବାପା ମୁଁ ଦଶମରେ କାଁ କୁଁ ଏ ଠାକୁମା ଙ୍କୁ। ତାକୁ ହେଲାଣି ଲବେପ୍ ପାଖାପାଖି ହେଲାଣି ଲବେକି
ଭଲ ଅଛନ୍ତି ନାସେ ଏବେ।
ସେ ପୁରା ଠିକ ଅଛି, କିନ୍ତୁ ତା ପେଟରେ ଗୋଟେ ମାନେ ଏ ଟ୍ୟୁମରଟେ ହେଇ ହେଇଚି ସେ ଟିକେ ଖାଇବା ପିଇବା ଟିକେ କରିପାରୁନି ଆଉ। ସବୁ ସି ତା ନିଜ କାମ ନିଜେ କରୁଛି, ତାର କୌଣସି ଜିନିଷ ସେ କାହାକୁ କରେ
ଭଲ ଲାଗେନି ନା ଘରେ ଜେ ଜେଜମା ଥିଲେ।
ମୋ ଜେଜେମା ନାହିଁ ବୋଲିକି ଇ ଆମେ କେବେ ଏ ମାନେ ଭାବିନୁ ଆମ ଜେଜେମା ନାହିଁ ବୋଲି। ସେ କେବେ ଭାବିବାକୁ ଦେଇନି ଆଜି ଯାଆଙ୍କେ। ସେ ଆସିଲେ ଆଜି ଯାାଏଁ ବି ମତେ ଖୋଇଦବ। ସେ ଏଠି ରହୁଥିଲା। ଦେହଟା ଖରାପ ହେଲା ତାପରେ ଗାଁ ରେ ଟିକେ ପ୍ରୋବ୍ଲେ ହଉଥିଲା ବାଥରୁମ ଲାଟ୍ରିନ୍ ପାଇଁ ତ ଅଧିକାଂଶ ପ୍ରୋବ୍ଲେମ ହୁଏ। ସେଥିଲାଗି ତାପରେ ହଉଛି ବର୍ଷା ଯୋଉ ହେଲା ଆଉ ଲଗ ଲଗାତରେ ବର୍ଷା ହେଲା ବେଳକୁ, ତା ଦେହ ଟା ଏଠି ରହି ରହିକି ସେ କଣ ଯାଇପାରୁନଥିଲା, ବାଥରୁମ ଯାଇ ପାରୁନଥିଲା। ଟିବୋଲ୍ ମାଡିକି ସେ ଗାଧୋଇ ପାରୁନଥିଲା। ତ ସେଥିଲାଗି ତ ସେ ଘରକୁ ସେ ପଳେଇଲାଣି ବହୁତ ହେଲାଣି। ପାଞ୍ଚ ଛଅ ବର୍ଷ ହେଲା ସେ ଘରେ ଅଛି।
ସେ ଘର ଟା ଘର ପାଖରେ ନା କୋଉଠି।
ନା ଘରଠୁ ଦି କିଲୋମିଟର ଅଢେଇ କିଲୋମିଟର ହବ।
ଅହୋ। କେତେବେଳେ ଫାଙ୍କା ହେଲେ ପଳଉଥିବେ, ଚାରିଟା ବେଳେ କନ୍ତର ବେଳେ ଆଉ ନା।
ହଁ ମୁଁ କଲେଜ ରୁ କଲେଜ ଗଲାବେଳେ ତାକୁ ଦେଖିଛେ କଲେଜରୁୁ ଆସିଲ ବେଳେ ସେଠି ଦୂରେ ବସି ବ ଜଗିକି। ମୁଁ ଆସିବି କହିବ ଆସି ଲୁଁଏ ଖାଇଛୁ ନା ହଁ ଖାଇଛି ଆଉ ଜଲଦି ଘରକୁ ପଳା ଭାତ ଦିଟା ଖାଇଦବୁ କଣ ରୁଟି ଣ୍ଡେ ଖାଇଦେବୁ ପେ
ବ୍ୟସ୍ତ ପୁରା ହଁ ସେମାନେ ମାନେ ସେଇ
ସିଏ ଏମିତି ହେଲା ବେଳକୁ ମୋ ପିଇସି ଦି ଜଣ ଅଛନ୍ତି ମାନେ ସିଏ ସବୁ ସାନ ଜେଜେଙ୍କ ଝିଅ ଦି ଜଣ। ବଡ ପିଇସିି ମ୍ୟାରେଜ ହଁ ସାନ ପିଇସି ଅଛି ଆଉ ସାନ ଦାଦା ଯିଏ ଅଛନ୍ତି ସେ କହିବେ ତୁ ଯାାଉନୁ ତାକୁ ଖୁଏଇଦେଇ ଆସିବୁ ହଉ ହଉ ତୋର ତ ବହୁତ ପ୍ରେମ ଉଛୁଳି ପଡୁଛି ସିଏ ଟିକେ ସହିପାରନ୍ତିନି। ହୁଁ ତାଙ୍କର ଟିକେ ସେମିତି ଚାଲିଥାଏ ଆଉ ମୁଁ ସେଗୁରା ଶୁଣିବିନି ମୁଁ ସେ ସେଗୁରା ଖେଲିବିନି କିଏ କଣ କହିଲେ ମୋ ମା ତ ମତେ ଭଲ ପାଉଛି ସଇଲା ସମସ୍ତଙ୍କୁ ଇଗନୋର। କରି ଚାଲିଛି। କରିକିି ଏବେ ନିଜେ ରାସ୍ତା ଦେଖୁଛି କି ଯେମିତି ନିଜେ ସବୁ ରାସ୍ତାରେ ଠିକ ଠାକ୍ ହେଇକି ର ଇ ମତେ ଯେମିତି ଆଗକୁ ଯାଇକି ମତେ କି ପଦେ କହିବେନି। ସେଇ ରାସ୍ତା ଟା ମୁଁ ଦେଖୁ ଜା ଏବେ ତ ସବୁ ଚାଲିଛି ପାଠ ପଢା ପଢି ଦେଖିବା ଆଗ କଣ ହଉଛି ଆଉ।
ହଁ ହଉ ତମେ କଣ କର ମୁଁ ଯାଏ ମୋର କାମ ଅଛି ଟିକେ ମୁଁ ଆସେ ରଖୁଛି।
ହୋଉ।